ନମସ୍କାର ହଁ ମ୍ୟାଡ଼ାମ୍ ସୁବୁଚି? କୁହନ୍ତୁ।
ହଁ ମ୍ୟାଡ଼ାମ୍ ନମସ୍କାର୍।
ହଁ ମ୍ୟାଡ଼ମ୍ ନମସ୍କାର୍ କୁହନ୍ତୁ। କଣ କରୁଥିଲେ?
ଆପଣ ଭଲ ଅଛନ୍ତି?
ହଁ ମୁଁ ବହୁତ ଭଲ ଅଛି। ଏବେ ଜଷ୍ଟ ଗାଧେଇକି ଆସିକି ମାନେ ଏ -ଏ ଆକ୍ଚୁଆଲି ପର ପରଟା ଥିଲା ପଟେ ତ ତାକୁ ଖାଉଥିଲି ଆଉ ଏଇନା ଖାଇନୁ। ସେଇ ସାଢ଼େ ଗୋଟେ ଟାଇମ୍ ଦିଟା ବେଳକୁ ଖାଇଵୁ ଆଉ।
ଓହୋ ଲଞ୍ଚ୍ ନା?
ଆଜ୍ଞା ମ୍ୟାଡାମ୍। ଲଞ୍ଚ୍ ସେଇ ଇ-ଇ ସାଡେଗୋଟେ କି ଦିଟା ବେଳୁ ଖାଇବୁ ଆଉ। ଆପଣ ଖାଇସାରିଲେଣି?
ତ କେବଳ ବ୍ରେକ୍ଫାଷ୍ଟ କରିଛି। ଲଞ୍ଚରେ ଆମର ଟ ଦିଟା ସାଢେ ଦିଟା ହେଇଯିବ ବନେଇଲା ବେଳକୁ ମମିର।
ସେଇ ଏଇଠି ବି ସେହି ଦିଇଟା ସାଢେ ଦିଟା ହୁଏ
ଆଚ୍ଛା।
କଣ କହିଲେ?
ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ମ୍ୟାଡାମ ଆପଣଙ୍କ ଆଡ଼େ ବର୍ଷା ଆସ୍ ବର୍ଷା ଉଠେଇଲାଣି?
ବର୍ଷା ନା ମେଘ୍ ଖରା ତ ହୋଉଚି ଆଉ।
ନାଇଁ ଆମ ଆଡ଼େ ଆକ୍ଚୁଆଲି ମେଘୁଆ ପାଗ ଦେଲାଣି। ଆକ୍ଚୁଆଲି ବର୍ଷା ହେଇପାରେ ବୋଧେ ହେଇନି ହେଇପାରେ ବୋଧେ ଲାଗୁଛି। ଦେଖାଯାଉ କଣ ହେଉଛି।
ଭଲ ଆମ ତ ଖାଲି ଖରା ହଉଚି ଆଉ।
ହଁ ପା ବର୍ଷା ଟିକେ ପାଗଟା ଦେଇଚି ବର୍ଷା ବର୍ଷା। ଟିକିଏ ହେଲେ ଭଲ ହେବ ସେମିତି ନହେଲେ ବର୍ଷା ପାଗ ଦେଇକି ବି ଦେଖୁନାହାନ୍ତି ଖରା ହେଇଯାଉଚି। ତ ବର୍ଷା ପାଗଟା ଯଦି ଦେଇଚି ବର୍ଷା ଟିକେ ହେଲେ ଓଲଟି ଟିକେ ଭଲ୍ ଲାଗିବ।
ହୁଁ ବର୍ଷା ତ ଏବେ ନିହାତି ଦରକାର ଆମ ଓଡିଶା କୁ। ଏତେ ଖରା ହୋଉଚି।
ଆଚ୍ଛା ମ୍ୟାଡାମ୍ ମୁଁ କହିଲି ମୁହଁରେ ମୋର ଆକ୍ଚୁଲି ପିମ୍ପଲ୍ସ୍ ହୋଉଛି ହେଲା। ଆପଣ ପିମ୍ପଲ୍ସ୍ ପାଇଁ କିଛି ସଜେଷ୍ଟ କରିପାରିବେ ମାନେ କିଛି ବି ୟୁଜ୍ କରିବା ପାଇଁ ପିମ୍ପଲ୍ସ୍ ପାଇଁ ଜାଣିଛନ୍ତି କିଛି କ୍ରିମ୍ ବି?
ପିମ୍ପଲ୍ସ୍ ପାଇଁ ମୁଁ ତ ଏତେ ଜାଣିନି କାରଣ ଆମ ଘରେ କାହାର ନାହିଁ ପିମ୍ପଲସ୍। ହଁ ଆମର।
ଇନା ମାନେ ଡ୍ରାଏ ସ୍କିନ୍।
ମୋର କମ୍ବିନେସନ୍ ସ୍କିନ୍ ମାନେ ଖରାବେଳେ ଅଏଲି ଆଉ ୱିଣ୍ଟର୍ ରେ ଟିକେ ଡ୍ରାଏ ମା ଡ୍ରାଏ ସ୍କିନ୍ ରହେ।
ଆଛା ମୋର ସେଇ ଅଏଲି ସ୍କିନ୍ ତ ହଁ ମ୍ୟାଡାମ
ଆମ ଘର ମାନେ ମସ୍ତ୍ ଜିନ୍ ଅଛି ମାନେ କାହାର ବି ଆକ୍ନି ପ୍ରୋନ୍ ସ୍କିନ୍ ନୁହଁ।
ଓ ହଁ ହେଟା ମୋର ବି ମାନେ ହୁଏନି କଣ କହିଲି ମୋର ବି ଆକଚୁଲି ଆକ୍ନି ହୁଏନି କିନ୍ତୁ କଣ କହିଲେ ଏଇ ଯେଉଁ ଖରା ଏକ୍ସେସ୍ ହୋଉନି ନା ଯୋଉଁ ଅଏଲ ସ୍କିନ୍ ତ ଗରମରୁ ବାସ ଗୋଟେ ଦିଇଟା ବାହାରୁଚି ବେଶୀ ମୋର ନୁହଁ ଗୋଟ ଦିଟା ବାହାରୁଚି ଯେ ସେ କିନ୍ତୁ ଦାଗ ହେଇଯାଉଚି ମାନେ ମୁହଁରେ କଣ କିହିଲ ସେଇ ଯୋଉ ପିମ୍ପଲ୍ସ ବାହାରୁଚି ତାକୁ ହାତ ମାରିଲେ ଦାଗ ହୋଉଚି ନ ମାରିଲେ ବି ସେ ଦାଗ ହେଇଯାଉଚି।
ମ୍ୟାଙ୍ଗୋ ଖାଉଛନ୍ତି କି ଆପଣ?
ନାଇଁ ମତେ ଅକ୍ଚୁଆଲି ଭଲ ଲାଗେନି ମ୍ୟାଙ୍ଗୋ। ଖାଇନି ତ
ହୁଁ ତ କେତେ ଜଣଙ୍କର ମ୍ୟାଙ୍ଗୋ ଖାଇଲେ ମାନେ ଯୋଉ ସୁଗାର ସ୍ପାଇକ୍ କରେନି ତାଙ୍କ ମୁହଁରେ ବାହାରି ଯାଏ।
ସେମ୍ ଲାଗୁଚି କାରଣ କଣ କିହିଲେ ମୁଁ ସୁଗାର ଅକ୍ଚୁଆଲୀ ଛାଡ଼ି ଦେଇଥିଲି ମଝିରେ ଏଇ ଯୋଉ ଡାଇଟିଂ ପାଇଁ ମୁଁ ଟୋଟାଲ୍ ମାନେ ଚିନି ମାନେ ସୁଗାର ଟୋଟାଲ୍ ପୁରା ଆଭଏଡ଼୍ କରିଦେଇଥିଲି ଟୋଟାଲ୍ ଛାଡ଼ି ଦେଇଥିଲି ଏବେ କଣ ହେଇଚେ କହିଲ ମୁଁ ଏବେ ଡାଇଟିଂ ଆଉ କିଛି କରୁନି ମାନେ ଚା ସକାଳେ ଚରଟା ବେଳେ ଦି ଚା ପିଉଚି ମିଠା ପୁଣି ବି ଏକସେସ୍ ମୁଁ ଏମିତି ହାଲକା ମିଠା ଆକଚୋଲି ପିଉନି ମତେ ଟିକେ ମିଠା ନହେଲେ ଭଲ ଲାଗେନି। ତ ତାପରେ ବି ଏଠି ମିଠା ଫି ଏଟା ସେଟା ମୁଁ ଖାଉଚି ଯେହେତୁ ମୋତେ ଲାଗୁଚି ସେଇ ମିଠା ଯୋଗୁ ଆଉ ମୁଁହରେ ପିମ୍ପଲ୍ସ ଉଠୁଛି କି
ହଁ ସୁଗର ସ୍ପାଇକ୍ କଲେ ତ ଫେସରେ ବାହାରେ।
ଲୋକମାନେ କୁହନ୍ତି କି ପିମ୍ପଲସ୍ ମାନେ ହବାର କାରଣ ହଉଚି କି ସୁଗାର ସୁଗାର ମାନେ ଲେବୁଲ୍ ଯଦି ମାନେ ଅଧି ତ ଥାଏ ତ ସେଥିପାଇଁ ହୁଏ।
ଆଜ୍ଞା ଆଜ୍ଞା।
ତ ସେଥିପାଇଁ ମୁଁ ଭାବୁ ବୁଛି ସେଇଥିପାଇଁ ହୋଉଛି କି ଯୋଉ ମାନେ ଖରା ଆକଚୋଲି ଏକ୍ସେସ୍ ହେଲେ ବି ଆମର ଅଏଲି ସ୍କିନ୍ ଯେହେତୁ ମୁହଁରେ ମାନେ ରହିଯାଉଚି ମାନେ ମାନେ ଚାଲା ବୁଲା ଏ ସେ ଡଟ ମାନେ ରହିଯାଇକି ସେଥିରେ ବି ପିମ୍ପଲ୍ସ ହେଇପାରେ ଅଏଲି ରହିକି ଫେସ୍ ରେ
ହଁ ଅଏଲି ତ ମୋର ବି ସ୍କିନ୍ ଅଛି କାରଣ ମୁଁ ବି ମୁହ ମାନେ ଫେସୱାସ କଲେ ବି ମୋର ଝାଳ ବାହାରି ପଡୁଚି ବେଶୀ ଆହୁରି
ମାନେ ମ୍ୟାଡ଼ମଙ୍କ ସାଙ୍ଗେରେ ମୁଁ କଥା ହୋଉଥିଲି ସିଏ ମୋତେ ପଚାରିଲେ କହିଲେ ମ୍ୟାଡ଼ମ୍ ଆଉ ମୋ ମୁହଁ ଆକଚୋଲି ମୋ ଫେସ୍ ହୋଉଚି ଡ୍ରାଏ ଆନ୍ ଯୋଉ କମ୍ବିନେସନ୍ ସ୍କିନ୍ ତ ମୁହଁରେ କଣ ୟୁଜ୍ କରି ମୁହଁରେ ଛୋଟ ଛୋଟ ଇଏ ଟାଇପର ମାନେ ହେଇଯାଉଚି ତ ମୁହଁରେ କଣ ଲଗେଇବି ମୁଁ କହିଲି ଆରେ ମୁ ତ ବେଶୀ କିିଛି ଲଗୋଉନି ମୁଁ ନର୍ମାଲରେ ଏଇ ଫେସୱାସ ୟୁଜ କରୁଚି ଏଉ ପତଞ୍ଜଲିର ଫେସୱାସ ୟୁଜ କରୁଚି ଆଉ ମୁହଁରେ ଲଗୋଉଚି ଗୋଟେ ଟୋନରଟେ ଲଗୋଉଚି ରାଇସଭାକଟରର ଗୋଟେ ଟୋନରଟେ ଆଉ ଲାକ୍କମି ର ଗୋଟେ କ୍ରିମ୍ ଟେ ମର ଏଥର କିଣି ଆଉ ଲାକମିର ସଂସ୍କ୍ରିନ ବି ଏତିକି ବାସ ମୁଁ ୟୁ ବେବିକା ଇଉଜ ସେ କରୁଚି ଏଇଟା ଘରେ ଉଁ ମାନେ ଲାକମି ର ସଂସ୍କିନଟାକୁ ଛାଡିଦୋଉଚି ଆଉ ଘରେ ଏଇ ତିନଟା ବାସ୍ ଲଗୋଉଚି ଏଇଟା ଯୋଉ ମଶ୍ଚୁରାଇଜରଟା ଲଗୋଉଚି ଏଟା ଟାନକିରର ଫେସୱାସ୍ ମାନେ ମଶ୍ଚୁରାଇଜରଟା। ଆଉ ସେ ଲାକମିର ଯୋଉ ଆଉ ସଂସ୍କିନଟା ସେଟା ମୁଁ ବାହାରକୁ ଗଲେ ୟୁଜ୍ କରେନି ନହେଲେ ଘରେ ଏମିତି ଏଟା ୟୁଜ କରେନି ଏତିକି ମେକଅପ୍ ଜିନିଷ ମୁଁ ଟୋଟାଲି ଅଭୋଏଡ଼୍ କରିଚି ଆଉ ଟୋଟାଲି କିଛି ମେକଅପ୍ ବି ମୁଁ ନିଏନି ସେତିକିରେ ଆକ୍ଚୁଲି ମୁଁ ମୋ ମାନେ ଫେସଟା ବେଶୀ ମାନେ ହ୍ୱାଇଟ ନୁହଁ ବେଶୀ ବି ମାନେ କଲର କମ ନୁହଁ ମାନେ ମିଡିଅମ ଟାଇପର କଲର ମୋର ଫେସର। ତ ସେଥିପାଇଁ ମୁଁ ଏ ଏତିକି ୟୁଜ୍ କଲେ ମୋତେ ଭଲ ଲାଗେ ଆଉ ମୁଁ ଏଇ ଫାଉଣ୍ଡେସନ କି ମେକଅପ୍ ପ୍ରଡ଼କ୍ଟ କିଛି ୟୁଜ୍ କରେନି କାରଣ ମୋ ମୁହଁରେ ଏକରେ ତ ଯିବନି ଏଇ ପାର୍ଲରମାନାନଙ୍କ ମେକଅପ୍ ଯେଉଁ ଦିଅନ୍ତି। ତ ମୋ ମୁହଁରେ ବେଶୀ ସେଇଟା ସୁଟ୍ କରେନି ଆଉ ମୁଁ ବେଶୀ ଏଇ ନର୍ମାଲ ଜିନିଷ ୟୁଜ୍ କରେ ତ ମୋତେ ଭଲ ଲାଗେ ତାପରେ ମୋ ମୁହଁରେ ବି ସୁଟ୍ କରେ ମୁଁ ବି କାଲି ଯେଉଁ ମାନଙ୍କୁ ଫୋନ କରିଥିଲି ମୁଁ ତମକୁ ସଜେଷ୍ଟ କଲି କି ନାଇଁ ତୁମେ ଏଇଟା ହିଁ କର
ହଁ ଏବେ ତ ଏବେ ତ ଖରା ହଉଛି ମେକଅପ୍ କଣ ୟୁଜ କରାଜୀବ
ମାନେ ଯୋଉ ପାଟି ଫାଟି ଲାଗି ଫଙ୍କସନ୍ କି? ମାନେ କାହାର ହୋନ ଆମେ କଣ କରଛୁ ଆମ ପଲ ମ୍ ନେଇଯାଉଛ ପାର୍ଲରେ ସେମାନେ କଣ ମେକ୍ ଦଉଛନ୍ତିୁ ମୁ ଯାହା ମ ମୋରଟ ବି କର ତ ମୁଁ ମୋର ବି ସରୁ ଉପକରଣ କପଡ଼ା କି?
ନାଇ ମୁଁ ଏପର୍ଯ୍ୟନ୍ତ ମାନେ ପାର୍ଲର ଯାଇନି କେବେ ମେକଅପ୍ ପାଇଁ
ନ ମୁଁ ବି ପାଇଲିଲାରୁଚୁଆଲି କେବେ ବି ମୋ ଲାଇ ରେ ଯଏନି ମେକଅପ୍ ପାଇଁ କିନ୍ତୁ ଆକ୍ଚୁଆଲି ପାର୍ଲରର ଜଣେ ଆସିଥିଲା ମୋ ଘରକୁ ଜଣେ ଭାଇ ମ୍ୟଜ କ ମୋର ମାନେ ଁ ସେଠି ଭାଇଗ ହେଇା ମୁଁ ହେଇଯାଇଥିଲି ମତେ କିନ୍ତୁ ମେକପ୍ ଲୁ ଲଗେଇଥିଲେ ମୋ ମୁହଁଟା ମୋତେ ଭଲ ଲାଗେ କି ନହେଲେ ବି ମୁ ସେଇ ମେକଅପ୍ା ମୁ ନିେ ହାଲକା ହାଲକା ଲଗେଇବ ଘରେ ମୋତେ ମୁହଁଟା ଭଲ ଲାଗେ। ଯିଏ ଆସିକି ସେମାନେ କେତେ? ଏତେ ପରରସ୍ତ ମୁହଁରେ ପୋଳିବେ ନା ତ ମୁହଁ ମୋତେ ନିଜକୁ ଫେସ୍ଟା ଭଲ ଲାଗେନି
ଆଉ ମତେ ବି ଭଲ ଲାଗେନି ମାନେ କହିବେ କି ଗୋଟେ ଗୋଟେ ଲୋକ ଅଛନ୍ତି ତୁ ବାହାଘର ଦେଖଥିଲି ମାନେ ଆପଣ ଅଲଗା ଦେଖା ହାଉଥିଲେ ଏବେ ଅଲଗା ଦେଖ
ହଁ ମାନେ ଜଣେ ଜଣେ କହିଦେବେ ହେଇ ଏ ମୁହଁଟା କ ଏମିତି ଲଗେଇଛୁ ସେମିତି ଲଗେଇଛି ବହୁତ କଥା ବହୁତ ମାନେ ଲୋକମାନେ ବହୁତ କଥା କୁହନ୍ତି।
ହେଭି ମେକପ୍ ବି ମାନେ ଭଲ ବି ଲାଗେନି ତମ ନିଜକୁ ବି ଭଲ ଲାଗେନି
ଆଚୁଆଲି ସତ କଥା କହିବି ମତେ ଆକ୍ଚୁଆଲି ହେଭି ମେକଅପ୍ ଭଲ ଲାଗେନି ମୁଁ ବସ୍ ଏତିକି ୟୁଜ୍ କରିଦିଏ ମ୍ୟାଟ୍ର ଲିପ୍ଷ୍ଟିକ୍ ଟିକେ ମାରିଦେି ସରିଲା ନର୍ମାଲ୍ ଏତିକି ଲୁକ୍ରେ ମୋତେ ବହୁତ ଭଲ ଲାଗେ। ମାନେ ଏତିକି ମତେ ଦରକାର ମତେ ଲାଗେ ମୁ ନିଜକୁ ଆ ଏକ୍ସଟାଉଛି ନାଇଁ ଆଉ କାଜୁଅର ମୁଁ କାାମ ଲଗ ହେ ମୁଁ ତ କିନ୍ତୁ ଲଗେଇ ଆଇଲାଇନରର କି ଆକ୍ଚୁଆ ମୋତେ ଲଗେଇ ଆସିନି ଆଉ କାଜଲ ମତେ ଲଗେଇ ଆସିେ ଯେ କିନ୍ତୁ ମୁଁ ଲଗାଇନି କାରଣ ମୋ ଛୋଟ ଆଖି ଟିକିେ ନା ତ ମୁଁ ସେଥିପାଇଁ ସେଇଟା ୟୁଜ କରେନଣି ଏଇ ଯେତେବେଳେ ଯଦି ଭାଉଜ ଫାଉଜ କି ମେକଅପ୍ କରାଇଦିଅନ୍ତି ତ ସେମାନେ ସବୁ ଲଗେଇନି ମତେ ଏଟ ଲଗେଇ ଆସିଲନି ମୋତେ ବି ସେଇଟା ଭଲ ଲାଗେନି ଯେ ଲଗେଇଦି ମତେ ଭଲ ଲାଗେ କିନ୍ତୁ ମତେ ନି କି ଲୋକେଇ ଆସି ନା ତ ସେଥିପାଇ ମତେ ସେ ଜିନିଷ ଟିକେ ଭଲାଗି
ଆଜ୍ଞା ମୁଁ ବି ସେଇ ଫାଉଣ୍ଡେସନ ଲିପଷ୍ଟିକ ଆ ଆମତେ ଆଇଲନ ଲଗେଇ ଆସେ ମାନେ ମୋ ସାଙ୍ଗ ମାନେ ବି ଆସିବେ କୁଆଡେ ଆମେ ବୁଲା ବୁଲି କରିବା ପ୍ଲାନିଂ କଲୁ ତୁ ଆସିକି ଆମ ଆଇଲନ ଲଗା ତାପରେ ଯୁଆଡେ ବୁଲିବାକୁ ଯିବା ମୁଁ
ମୁଁ ଫାଉଣ୍ଡେସନ୍ ୟୁଜ୍ କରୁଛନ୍ତି କେଉଁଥିର ମାନେ କେଉଁ କମ୍ପାନୀର
ମୁଁ କରେ ଆଉ ଗୋଟୋଉଟ
ମାମା ଅର୍ଥ ର
ନା ମ୍ୟାଟ୍ ମ୍ୟାଟ୍
ଓମ ମା ମ୍ୟାଟ୍ ର
ହଁ କଣ ମାସ ମାସ ଫାଉଣ୍ଡେସନ ସେ ବିଷୟରେ ମାସ୍ ମାସ୍ ଫାଉଣ୍ଡେସନ ହଁ ଆଉ କଲର ସେନ୍ସ ର ବେବି କ୍ରିମ ୟୁଜ କରେ ମାନେ ଯଦି ମତେ ଖରା ହଉଛି। ହଁ ତ ସେଇଟା ୟୁଜ କଲେ ସେଇଟା ରହିଯାଏ ମାନେ ଫେସରେ ବେଶି ସମୟ ଯାଏ ରହେ।
କୋଉଟା କହିଲେ କୋଉ ମାନେ କ୍ରିମ ଟା କଣ କହିଲେ ଯୋଉ ଫାଉଣ୍ଡେସନ୍ ଟା।
କଲର ଏସେନ୍ସ।
କଲର ଏସେନ୍ସ।
ହଁ ଆଜ୍ଞା।
ଉଁ ମାନେ ଅଏଲି ଡ୍ରାଏ ଦିଇଟାଙ୍କ ପାଇଁ କମ୍ବିନେସନ ର ମଗଉଥିବେ ନା।
ହଁ ହଁ। ତାପରେ ପୁଣି ଯଦି ମାନେ ତମ ମେକଅପ କୁ ଲଙ୍ଗ ଲାଷ୍ଟିଙ୍ଗ କରାର ଅଛି ତ ମେକପ୍ ଫିକ୍ସର ସେଟା ୟୁଜ କଲେ ନା ବେଶି ସମୟ ରହେ ମାନେ
ହଁ ହେଇଟା ମେକପ୍ ଫିକ୍ସେଲ ମ୍ୟାଡ଼ାମ ଆପଣ ଲଗାନ୍ତି। ଏଇଟା କହିଲେ ଫାଉଣ୍ଡେସନ ବୋଲି ମେକ୍ କ ଫିକ୍ସ
ନାଇ ଫାଉଣ୍ଡସନ ଲଗେଇଲା ପ ପରେ ଜ ଜଷ୍ଟ ସ୍ପ୍ରେ କରାଯାଉଛି ମୁହଁରେ।
ଓହୋ ହଁ ଫିକ୍ସରଟା ଆକ୍ଚୁଆଲି ଲଗାନ୍ତି। ସେଇଟା କୋଉଁଥିରେ ଲଗଉଚନ୍ତି। ମାସ୍କ ର। ଆଚ୍ଛା ମାସ୍କର ଭଲ ପଡେ ମୁଁ ବି ଯେତିକି ଜାଣିଚି। ମାସ୍କଟା ଭଲ ପଡେ ଆକଚୁଆଲି।
ମାନେ ବଜେଟ ଫ୍ରେଏଡିଲି ଭଲ ବି ଲାଗେ। ଆଉ ଏବେ ତ ଆମେ ହଜାର ଟଙ୍କାର ମାନେ ଫାଉଣ୍ଡେସନ ମୁଁ ତ କିଣିବାକୁ ହିଁ ରାଜି ନାହିଁ। କଣ ଗୋଟେ ମେକ୍ କଣ ପାଇଁ ଏତେ ଥୋଡି ନା ମାନେ ଇନଭେଷ୍ଟ କରିବାର ଅଛି, ମତେ ବହୁତ ବି ଜିନିଷ ଅଛି ମେକପ ପାଇଁ ମୁଁ ଏତେ କରିପାରିବନି। ଓନଲି ଜ ମାନେ ପାଞ୍ଚଶହ କି ଛଅଶହ ଟଙ୍କା ହେଇଥିବ। ସେତିକି ହିଁ ଚାହେଁ।
ଗୋଟେ କ୍ରିମ୍ ଆପଣ ପାଞ୍ଚଶହ ଟଙ୍କା ଲଗାଉଚନ୍ତି।
ହଁ।
ମାନେ ଫାଉଁଡେସନ୍ ନେଲାକି କିଛି ବି ମେଲା ତ ପାଞ୍ଚଶହ ଟଙ୍କା ହିଁ କିଣିଛି ମାନେ ନା ଟୋଟାଲ ମିଶିକି ପାଁସହ ଆପଣ ୟୁଜ୍
ଓନ୍ଲି ୱାନ। ପ୍ରଡକ୍ଟ।
ଆକ୍ଟୁଆଲି ତ ହଁ ଗୋଟେ ପ୍ରଡ଼କ୍ଟ ତ ମିଶିଲେ ପାଞ୍ଚଶହ ଛଅଶହ ହେଇଯାଉ ଯାଉଛି ବେଶି ବି ଶାତହ ଆଠହ ଏମତି ପଡ଼ି ଯାଉଛି ଗୋଟେ ଗୋଟେ ଦିନକୁ ଦିନ ରେଟ୍ ବଢୁଛି ନା।
ହଁ ତ ବହୁତ ହଁ ହଁ ବହୁତ। ମାନେ ପ୍ରାଇସ୍ ବି ଦିନକୁ ଦିନ ବଢି ଚାଲିଚି। କିନ୍ତୁ ଏଟା ଆମର ମାନେ ମାନେ ଲୋକାଲ ବ୍ରାଣ୍ଡ ନା ଇଣ୍ଡିଆ ବ୍ରାଣ୍ଡ ଗୁଡା ସେଟା ଟିକେ ଶସ୍ତା ଅଛି ଆଉ। ଆମକୁ କମ ପ୍ରାଇସରେ ଯଦି ଭଲ ପ୍ରଡକ୍ଟ ମିଳୁଚି। ଆମୁକ କାହିଁକି ହଜାର ଟଙ୍କାର ଡବଲ୍ ପ୍ରଡକ୍ଟ କିଣିବି ?
ସେଇ ବା ସେଇ ମାନେ ଆଜିକାଲି ଯୋଉ ରେଟ ଆକ୍ଚୁଆଲି ହେଲାଣି ସବୁ ଜିନିଷର ତ ସେଟାକୁ ନେଇକି ମାନେ ବହୁତ କଷ୍ଟ ହେଇ
ଆଜ୍ଞା
ମୁଁ ବର୍ଷେ ଏଇ ନର୍ମାଲ ଜିନିଷ ୟୁଜ କରୁଛି କାରଁଣ ମୋର ସେତିକି ବି ମତେ ଲାଗେକି ମେଅପ୍ ଲୁକ୍ ବଳେ ମୁଁ ଆଉ ସେଥିପାଇଁ ୟାଡୁ ସାଡୁ
ଆଜ୍ଞା। ମୁଁ ତ ମାନେ କ୍ରିମରେ ୟୁଜ କରିଥିଲି ସେଟାଫିଲ୍ କ୍ରିମ ଆପଣ ଜାଣିଥିବେ।
କଣ କ୍ରିମ୍ କଲି?
ସେଟାଫିଲ୍।
ହଁ ସେଟାଫିଲ୍ ର କ୍ରିମ୍ ଫ୍ର ନା ଫେସ୍ୱାସ୍ ୟୁଜ୍ କରୁଚନ୍ତି ମ୍ୟାଡ଼ାମ୍?
ନାଇଁ ଫେସ ୱାସ୍ ତ ମୁଁ ସିମ୍ପଲ ୟୁଜ୍ କରେ। ମାନେ ସିମ୍ ପ୍ପଲ୍ ବ୍ରାଣ୍ଡର ଗୋଟା ଫେସ୍ୱାସ୍ସ୍ ଅଛି। ଆଉ ସେଟାଫିଲ୍ କ୍ରିମ୍ ମ ମୁଁ ଆଣିଥିଲି। ବାକି ମୋ ଫେସ୍ ବହୁତ ମାନେ ଅଏଲି ହେଇଗଲା।
ମୁଁ ମ୍ୟାଡ଼ାାମ ଯୋଉ ଆଜ୍ଞା ମ୍ୟାଡ଼ାମ ମୁଁ କହିଲି ଥ୍ୟାଙ୍କ ୟୁ। ମ୍ୟାଡ଼ାମ୍ ଆପଣ ଯାହା ହେଉ ଏ ଏତେ ସବୁ ମେକଅପ୍ ଜିନିଷ ମାନେ ମୋ ସାଙ୍ଗେ ସେୟାର୍ କଲେ। ତ ବହୁତ ଭଲ ଲାଗିଲା ଆପଣଙ୍କ ସାଙ୍ଗେ କଥା ହେଇକି ।
ଆଜ୍ଞା ମ୍ୟାମ୍ ଆପଣଙ୍କ ସହିତ ବି କଥ୍ ଥା ହେଇ ଭଲ ଲାଗିଲା।
ଥ୍ୟାଙ୍କୟୁ ମ୍ୟାଡ଼ାମ୍ ନମସ୍କାର ଆଜ୍ଞା।